ହାଲୋ।
ଆଜ୍ଞା ନମସ୍କାର ହାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର ହ୍ୟାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନ
ନମସ୍କାର ଆଜ୍ଞା। ଜ୍ଞା
ଆଜ୍ଞା ଆଜ୍ଞା କୁହନ୍ତୁ? ହ୍ୟାଲୋ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଆପଣ କଣ କର ଆପଣ ଏବେ କଣ କଣ କରୁଛନ୍ତି ଏବେ ଆପଣ?
ବର୍ତ୍ତମାନ ମୁଁ ବାହାରୁ ଯାଇଥିଲି କୌଣସି ଜିନିଷ କ୍ରୟ କରିବାକୁ ବର୍ତ୍ତମାନ ମୁଁ ଘର ଭିତରକୁ ଆସୁଅଛି।
ଆଜ୍ଞା ଆପଣଙ୍କର ଭୋଜନ ସମାପ୍ତ ହେଲାଣି ନା ଆପଣ ଏବେ ଭୋଜନ କରିବେ ଆପଣ?
ଆଜ୍ଞା ମୁଁ ଆଜି ଭୋଜନ ତିନିଟା ବେଳେ କରିଅଛି ଆଉ ଆଜି ମୁଁ ଭୋଜନରେ ଉସୁନା ଭାତ ଯାହାକି ଆମ ଓଡିଶାର ଚାଷ କରାଯାଇ ଉଷୁନା ଭାତ ତିଆରି କରାଯାଏ। ଆଉ ମୁଗ ଡାଲି ତା ସହିତ ଆଳୁ। ଭର୍ତ୍ତାକୁ ଖାଇ ଅଛି ଆପଣ କଣ ଖାଇଛନ୍ତି?
ଆମ ଆମେ ଏ ଯୋଉ ଭାତ ଆଉ ଆମ ଜି ଆମ ଘରେ ଆଜି ଆମିଷ ହୋଇଥିଲା ଆମିଷର ହୋଇଥିବାରୁ। ତ ଆମେ ଖାଇକି ଆସୁ ଆସୁଅଛୁ ଆମେ।
ଆଜ୍ଞା।
ଆଜ୍ଞା।
ଆପଣ ଢେଙ୍କାନାଳର କପିଳାସ ମନ୍ଦିର ଉପରେ ଜାଣିଛନ୍ତି କି?
ଆଜ୍ଞା ନା, ଆପଣ ମତେ ଜଣେଇଲେ ମୁଁ ବହୁତ ଆପଣଙ୍କୁ ଧନ୍ୟବାଦ ଜଣାନ୍ତି। ସେ ବିଷୟରେ ଆପଣ ମତେ ଟିକେ କହିଲେ।
ଇଁ ଢେଙ୍କାନାଳରେ ଉପସ୍ଥିତ ଥିବା ଆମର ପ୍ରଭୁ ଶ୍ରୀ କପିଳାସଙ୍କର ଯେ ଅନ୍ୟ ନାମ ହଉଛି ଆମ ପ୍ରଭୁ ଶିବଙ୍କର ଅନ୍ୟ ନାମ ହଉଛନ୍ତି ପ୍ରଭୁ କପିଳାସ। ତାଙ୍କର ସେଠାରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି। ସେଠାରେ ତେରଶହ ବାଉନଟି ପାହାଚ ମଧ୍ୟ ଅଛି। ଯାହା ଦ୍ଵାରା କି ଆମେ ଚଢ଼ି କରି, ଆଜ୍ଞା ଯାହାକୁ ଆମେ ଚଢ଼ି କରି ପ୍ରଭୁ ଶ୍ରୀ କପି ପଳାସଙ୍କୁ ଦେଖା କରନ୍ତି
ଆଜ୍ଞା। ଆପଣ କେବେ ଆପ ଆପଣ କେବେ ସେଇ ଜାଗାକୁ ବ୍ର ଭ୍ରମଣ କରିବାକୁ ଆସିଛନ୍ତି, ନା କେବେ ଆସିନାହାଁନ୍ତି ଆପଣ?
ଆଜ୍ଞା, ମୁଁ ସେଟାକୁ ଯାଇଥିଲି। ମୁଁ ଯେତେବେଳେ ଛୋଟ ଥିଲି, ସେଇ ସମୟରେ ମୁଁ ସେ ଜାଗାକୁ ଭ୍ରମଣ କରିବାକୁ ଯାଇଥିଲି। ଏବଂ ମୁଁ ସେ ଫସ ସେଇ ସ ସେହି ସମୟରେ ମୁଁ ପାହାଚ ମଧ୍ୟ ନ ଦେଇକି, ସେଠାରେ ମଧ୍ୟ ନଅଟି ବାଙ୍କି ପ୍ରସ୍ତୁତ କରାଯାଇଛି, ସେ ବାଙ୍କି ମଧ୍ୟ ଦେଇ ଆପ ଆପଣ ଆପଣଙ୍କ ଯାନବାହାନ ନେଇ ଉପରକୁ ଯାଇପାରିବେ।
ହଁ ଆଜ୍ଞା, ଠିକ ଅଛି ଆଜ୍ଞା। ଆପ ପଣଙ୍କର ଆପଣ ଏବେ ମହାବିଦ୍ୟାଳୟ ଯାଉନ୍ତୁ, ନା ଆପଣଙ୍କର ଏବେ ମହାବିଦ୍ୟାଳୟ ଖୋଲା ନାହିଁ ଏବେ।
ଅନିର୍ଦ୍ଦି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମ ମହାବିଦ୍ୟାଳୟଟି ବର୍ତ୍ତମାନ ବନ୍ଦ ଅଛି।
ଆଜ୍ଞା। ଆପଣଙ୍କ ଆଉ ଆପଣ ଆପଣ ଏଇତିକି ଛଡା ଆ-ଆ-ଆଉ କିଛି ଭୋଜନ କଲେ ନା ଆଉ ବି କିଛି କି ନାଇଁ କିଛି ଆଉ।
ନାହିଁ, ବର୍ତ୍ତମାନ ତ ମୁଁ ଆମ ମଧ୍ୟାହ୍ନ ଭୋଜନ ସାରି କରି ଆସିବି ତ, ବର୍ତ୍ତମାନ ପାଇଁ ଅବିକା କିଛି ଭୋଜନ ଗ୍ରହଣ କରିବି ନାହିଁ। ଆ ବର୍ତ୍ତମାନ ନା କିଛି ସମୟ ପରେ, ଖାଇବାର ତିରିଶ ମିନିଟ ପରେ ମୁଁ ଜଳ ପାନ କରିବି କାରଣ ଆମେ ଖାଇବାର ପ ସାଙ୍ଗେ ସାଙ୍ଗେ ଜଳ ପିଇବା ଦ୍ଵାରା ଆମ ହଜମ ଶକ୍ତି ଉପରେ ପ୍ରଭାବ ପ-ପକେଇଥାଏ। ଯାହାଦ୍ଵାରା ଆମର ଯକୃତ ଉପରେ ପ୍ରଭାବ ପଡେ, ତେଣୁକରି ଆମକୁ ଖାଦ୍ୟ ଖାଇସାରିବାର ତିରିଶ ମିଣ୍ଟି ପରେ ହିଁ ପାଣି ପିଇବା ଉଚିତ।
ଆପଣଙ୍କ ପାଖ ତ ବହୁତ ଜ୍ଞାନ ଅଛି ଆପଣଙ୍କ ପାଖରେ।
ଆଜ୍ଞା? ଯେହେତୁ ମୁଁ ବିଜ୍ଞାନ ଉପରେ ଅଧ୍ୟୟନ କରୁଅଛି, ତେଣୁକରି ମୁଁ ଏସବୁ ଜିନିଷ ପ୍ରତି ଟିକେ ସମ୍ପୃକ୍ତ। ହ୍ୟାଲୋ।
ହଉ ଠିକ ଅଛି ଆଜ୍ଞା। ତ ଆଉ ଆପଣ ତ ସନ୍ଧ୍ୟାବେଳେ କୁଆଡେ
ଆଉ ଆପଣଙ୍କ ଗୃହରେ ଆପଣ କେତେଜଣ ଆଜ୍ଞା, ଆଜି ମଧ୍ୟ
ଆଉ
ହଁ
ରୁହନ୍ତି ଆପଣ?
ଆଜ୍ଞା। ଆଜି ସନ୍ଧ୍ୟାବେଳେ ଯେହେତୁ ମୁଁ ବିନ୍ଦୁସାଗର ପାଖରେ ରହୁଅଛି, ଯାହାକି ଆମ ଲିଙ୍ଗରାଜ ମନ୍ଦିର ପାଖରେ ଅବସ୍ଥିତ। ତେଣୁ କରି ମୁଁ ସେଠାକୁ ଯାଇ କିଛି ସମୟ ଅତିବାହିତ କରିବି। ଏବଂ ଆମ ବିନ୍ଦୁସାଗର ନିକଟରେ ବର୍ତ୍ତମାନ କଣ ବା କେ ତିନୋ ଚାରୋଟି ଦଳ ଆସି ସେଠି ସଙ୍ଗୀତ ପରିବେଷଣ କରୁଛନ୍ତି। ତ ତାର ମଧ୍ୟ ଉପଭୋଗ ନବା ପାଇଁ ମୁଁ ଚେଷ୍ଟା କରିବି ଏବଂ ତାଙ୍କ ସହିତ ଜଡ଼ିତ ହୋଇ ନିଜର ମଧ୍ୟ ଯଦି କିଛି କଳା ଦର୍ଶ ହେଇପାରିବି ତାହେଲେ ମୁଁ ଲୋକମାନଙ୍କ ଆଗରେ ମୋ ଦର୍ଶ ମୋ କଳାକୁ ଉପସ୍ଥାପନା କରିବି।
ମୁଁ କଣ ଶୁଣିଥିଲି ଆଜ୍ଞା ମୁଁ କଣ ଶୁଣି ଆଜ୍ଞା ଗୋଟେ ଆପଣଙ୍କର ଗୋଟେ ରାୟ ଗୋଟେ ଦେଲେ ମୁଁ ଆପଣଙ୍କ ପାଖେ ଗୋଟେ ଚିରୋପକୃତ ହୁଅନ୍ତି।
ଆଜ୍ଞା।
ଆପଣ ଗୋଟେ ରାୟ। ଦେଲେ ମୁଁ ଆପଣ ମୁ ଯେତିକି ଶୁଣିିି ସାଗରରେ ଯେତେବେଳେ ଶିବଙ୍କ ମନ ଦୁଃଖ ହେଇଥିଲା ସେତେବେଳେ ସେ ଆସି କି ତାଙ୍କ ସମୟ ବି ଯେଉଁ ସେଇ ପରିସରରେ ତା ବାଳକ ମାନେ। ଆ
ଆଜ୍ଞା। ଆପଣଙ୍କ କଥା ମୁଁ ଯାହା ଗ୍ରହଣ କଲି। ଆପଣ ଏହା ପଚାରିବାକୁ ଚାହୁଁଛନ୍ତି କି ବିନ୍ଦୁସାଗର ନିକଟରେ ଯେଉଁ ବର୍ତ୍ତମାନ ଅବିକା ଯେଉଁ ଦଳ ଯାଇକି ସେଠି ସଙ୍ଗୀତ ପରିବେଷଣ କରୁଚନ୍ତି ସେମାନେ ଯେଉଁ ଆଧୁନିକ ସଙ୍ଗୀତ ପରିବେଷଣ କରୁଛନ୍ତି ତାହା ଉଚିତ ଆ ଅନୁଚିତ ଆପଣ ଏହା ପଚାରିବାକୁ ଚାହୁଁଛନ୍ତି କି?
ଆଜ୍ଞା ଆଜ୍ଞା ତ ଆପଣ ସେଇ ବିଷୟରେ କିଛି ମତେ
ଏହା ସମ୍ପୂର୍ଣ୍ଣ ରୂପରେ ଏହା ସମ୍ପୁ ଏହା ସମ୍ପୂର୍ଣ୍ଣ ରୂପରେ ଅନୁଚିତ କାରଣ ପ୍ରଭୁ ଶିବ ଶଙ୍କର ଯେତେବେଳେ ତାଙ୍କ ତପସ୍ୟା ଭଙ୍ଗ ହୋଇଗଲା ମାତା ପାର୍ବତୀଙ୍କୁ ଛାଡ଼ି ସେ ଆସି ଆମ ବିନ୍ଦୁସାଗର ନିକଟରେ ବସିକରି ସେଠି ଇ ଧ୍ୟାନ କରିଥିଲେ ତେଣୁକରି ଯଦି ଆମେ ସେଇଭଳି ଧର୍ମଣୀୟ ସ୍ଥାନକୁ ଯେଉଁଠାରେ ଆମେ ଧର୍ମ ଅର୍ଜନ କରିବାକୁ ଯାଉ ଯାହା ଆମର
ଆଜ୍ଞା।
ଅ ସଂସ୍କୃତି ପରମ୍ପରା ସେ ଜାଗାରେ ଯଦି ଆମେ ଆଧୁନିକ ସଙ୍ଗୀତକୁ ପରିବେଷଣ କରିବା ଏହା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଏଥିପାଇଁ ମଧ୍ୟ ଆମ କର୍ତ୍ତୃପକ୍ଷଙ୍କୁ ଆମେ ଆବେଦନ କରିଚୁ ସେମାନେ ମଧ୍ୟ ଆ ପ୍ରତି କାର୍ଯ୍ୟାନୁ ସ୍ଥାନ ନେବା ପ୍ରତି ଆମକୁ ପ୍ର ପ୍ରତିଜ୍ଞା କରିଚନ୍ତି ଆମ ତେଣୁ କରି ଏହା ବହୁତ କମ ସମୟ ମଧ୍ୟରେ ଏହା ଠିକ। ହୋଇଯିବ ତେଣୁକରି ଆପଣ ତା ପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ କାର୍ଯ୍ୟାନୁ ଷ୍ଟାନ ଚାଲି ଅଛି ଆଜ୍ଞା। ନିହାତି ଆପଣଙ୍କ କଥାର ମଧ୍ୟ ତାତ୍ପର୍ଯ୍ୟ ଅଛି ଆମେ ବୁଝିଲୁ।
ହ ତେ ଆଜ୍ଞା। ଆଜ୍ଞା।
ଆଜ୍ଞା
ଆଉ ଆପଣଂକ ଆଡେ ଆଡେ ଗ୍ରୀଷ୍ମୃଋତୁ ହୋଇଅଛି?
ନା ବର୍ତ୍ତମାନ ତ ବର୍ଷା ଋତୁ ଆରମ୍ଭ ହୋଇଗଲାଣି ତେଣୁକରି ଅବିକା ଆମେ ଏବେ ମଧ୍ୟ ଝିପଝିପ ବର୍ଷା ମଧ୍ୟ ପକଉଛି। ମତେ କ୍ଷମା କରିବେ ମୁଁ ଆପଣଙ୍କ କଥାଟିକୁ ସମ୍ପୂର୍ଣ୍ଣ ରୂପରେ ଶୁଣି ପାରିଲି ନାହିଁ। ଆଉଥରେ ଆପଣ?
ଆଜ୍ଞା ପ୍ରପା, ମୁଁ ଆପଣଙ୍କୁ ଦିନଚର୍ଯ୍ୟା କହିବାକୁ
ତ ଆପଣଙ୍କ ଦିନଚର୍ଯ୍ୟାଟି କେମିତି ଥିଲା ଆପଣ ଆପଣ କଉ ପେଟବେଳେ ଉଠିଲେ ଆପଣଙ୍କର ଦିନରେ କଣ କଣ ଆପଣ ସବୁ କାର୍ଯ୍ୟ କଲେ?